ହ୍ୟାଲୋ
ହଁ
କଣ କରୁଛୁ
ଏ ବାଡିଆରେ ବୁଲଛି
ଓହୋ ଆଉ କଣ ଖାଇଥିଲୁ କଣ
ନା ଏଇ ସକାଳୁ ଖାଇଥିଲି ମୁଢି ମିଶରେ ଖାଇଥିଲି ଆଉ ଯାଇଥିଲି ଟିକେ ସିଆଡେ ଟ୍ୟୁସନ ଆଡେ
ଓହୋ କଣ ଖାଇଥିଲୁ କଣ ମୁଢି ମିଶ୍ଚର କଣ କେମିତି ନା ଖାଲି ମୁଢି ମିଶର ପିଆଜରିକ କାଟିକି କହକି ନା ସିମ୍ପଲ ଖାଲି ସେମିତି
ନା ମୁଢି ମିିକସର ତେଲ ପିଆଜ ଟିକେ ଏ ଟିକେ ମାନେଷ୍ଟି ଷ୍ଟାଇଲ ଆଉ ରାସ୍ତା କଡରେ ଯେମିତି ସେମିତି
ବର୍ଷା ବାାଗ ଆଉ ଏଞଜୟ ନେଇ ଆ ଏଞଜୟ କରୁଛ ଆଉ
ତୁ କଣ କରୁଛୁ
ମୁଁ କଣ ଏ ବସିଲି ଘରେ ଦାଣ୍ଡ ଆଡେ ଟିକେ ବୁଲୁଛି
ଓହୋ
କଣ କରିବା କଣ ମୁ କିଛି ଖାଇନି ଖାଇବା ଗାଧେଇକି ପଖାଳ ଟିକେ ଖାଇବା
ହଁ ସକାଳୁ ଗାଧେଇଥିବେ ପଖାଳ ବା ଦବୁ ଆଉ
ପେଟ ଶାନ୍ତି ମନ ଶାନ୍ତି ପାଗଜ ଭଳିଆ ଗରମ ଏ ବି ହଉଛି
ଟିକେ ଦହି ଛୁଙ୍କ ତ ହେଇଗଲେ ହେଲା ଆଉ
ହଁ ଚାଲୁ ଆଉ ଆଜି ତ ବାରଟା ଟିକେ ନାହିଁ ବାର ଥିଲେ ଭଲ ହେଇଥାନ୍ତା
ମାଛ ଫାସ ଟିକେ ହେଇଥାନ୍ତା ନା କଣ
ହଁ ଟିକେ କଣ ହେଇକି ଟିକେ ଖିଆ ହେଇଥାନ୍ତା ପଖାଳ ଟା ଆଉ କଣ ଖବର ସେପଟେ ପାଗ କେମିତି
ଭାଇ କନା କନା ମାନେ ରାତିରେ ସୁୁଆ ହେଇନି ଜାଣିଛୁ
ଓହୋ
ଏଇ ଯୋଉ ଲାଇନି ଏଇ ଯୋଉ ଲାଇନ ଯାହା ହଉ ତ ମୁଣ୍ଡ ଖରାପ ଲାଇନ ଆସୁଛି ପଳଉଛି ଆସଛି ପଳଉଛି ଯୋଉ ଗରମ ହଉଛି ତାପରେ କାଲି ବର୍ଷା ହେଇକି ବି ଗରମ ଏତେ
ହଁ ହଁ କାଇ ଏପଟେ ବର୍ଷା ଆଉ ହେଇନି ଉଠେଇଥିଲା ମାରିଥିଲା ବିଜୁଳି ଘଡଘଡି କିନ୍ତୁ କିଛି ହେରିନି ଆଉ ପାଗ କିନ୍ତୁ ଥଣ୍ଡା ଥିଲା କାଲି
ନା ଆମର ଏବେଟେ ବର୍ଷା ହେଇଛି
ରଜ ପାଇଁ ସବୁ ପ୍ଲାନିଂ କଣ
ରଜ ପାଇଁ ନା ରଜ ପାଇଁ ଆ ପଇସା ପତ୍ର ନାହିଁ ଦେଖିବା କଣଟେ କରିବା ଆଉ
ଆଉ ଡ୍ରେସ କିଣା ହେଇସାରିଲଣି ନା ରଜ ପାଇଁ ନୂଆ ଡ୍ରେସ ହବ
ନା ଆମେକ ବଡ
ହଉ କଣ ହବ ରଜ ପାଇଁ ପ୍ୟାଣ୍ଟ ସାର୍ଟ କେବେ କଣ ଆସିବ ପ୍ଲନ୍ କଣ
ଦେଖିବା ଯିବା କେବେ ଯାଇକି ଆଣିବା ଦେଖିବା ଗୋଟେ ସାର୍ଟ ପେଣ୍ଟ ନେଇ ଆଣିବା ହଳେ ଆଉ ତୁମର ସପ୍ରର ପ୍ଲାନିଙ୍ଗ କଣ?
ଆମର କଣ ପ୍ଲାନିଂ ଆମର ସେମିତି କିଛି ନାହିଁ ଗାମୁଛା ଖଣ୍ଡେ ହେଲେ ହେଲା ଚଢ ଖଣ୍ଡେ ହେଲେ ହେଲା ଖରା ଗରମ ହଉଛି କଣ ଦରକାର
ଏ ଏବେ ଟ୍ରେନିଂ ରେ ଚାଲିଛି ନାଇଟ।
ହଁ, ନାଇଟ ଛାଇଆ ହେଲେ ବି ଭଲ କଥା।
କଣ ଆଉ ପ୍ଲାନିଂ କଣ ରଜ ପାଇଁ କୁଆଡେ କଣ ଯିବା ବୁଲାବୁଲି ତମର?
ନା କୁଆ ହେଇି ଯିବା ପାଇଁ ପ୍ଲାନିଂ ହେଇନି, ଚାଲନା କୁଆଡେେ ପ୍ଲାନିଂ କରି ଯିବା।
ଯିବା ତମେ ଯୁଆଡେ କହିବା ଆମେ ରେଡି?
ଯିବା।
ତମେ ଖାଲି ହଁ ମାରିଲେ, ଆମର ହେଲା ହଁ ତମ ହଁରେ ଆମ ହଁ।
ବାଇକ୍ ନେଇ ଯିବା।
ହଁ, କିଏ ମନା କରୁଛନ୍ତି? ତମେ ଖାଲି ହଁ କୁହ ଆମେ ଅଛୁ।
ଆଉ ଏଇସବ ଭଲ କୋଉ ଜାଗା ହବ ଯିବା ପାଇଁ?
ଆଇଟମ୍ କଣ ଲଞ୍ଚରେ?
ଲଞ୍ଚ ନା ଲଞ୍ଚରେ ତ। ପହଞ୍ଚିଲା ଆଜି କହୁଥିଲେ ବୋଧେ ଇଏ କରିବେ। କଣ କହିଲ? ହଁ ପୋଟଳ ଆଳୁ ତରକାରୀ ପୋଟଳ ତରକାରୀ ଡାଲି।
ଆଉ କଣ ଏତେ ସୁନ୍ଦର ଖାଦ୍ୟ ଆଉ,? ପୋଟଳ ତରକାରୀ କେମିତି କଣ ବନା ହୁଏ ଜାଣିଛନ୍?
ପୋଟଳ ତରକାରୀ ହଁ ମୁଁ ବା ପୋଟଳ ତରକାରୀ ରାନ୍ଧେ ମୁଁ ପ୍ରାୟ ସମୟରେ ମୁଁ ପୋଟଲ ତରକାରୀ ରାନ୍ଧେ କଣ ପାଇଁ କହିଲ ମୁଁ ଟିକେ ଭଲସେ ରାନ୍ଧେ ତ ପୋଟଲ ତରକାରୀ ଟା।
ଏ ସାହୁ କଣ ହେଲା ରୋଷେଇଆ ଏଇଠି ଆଉ।
ନା ନା। କିଛି ନାହିଁ ପୋଟଳୁକୁ ପ୍ରଥମେ ଭଲ ଭାବରେ ଧୋଇକି କାଟି ପରେ ତାକୁ ନେଇ ତାକୁ ଆଳୁ ସହିତ ଟିକେ ଭାଜିଦବ ହାଲକା ହାଲକା ଆଳୁ ଟିକେ ହାଲକା ହାଲକା ଟିକେ ଯେମିତି କଲର ଆସିଯିବ ଯୋଉ ନାଲି ନାଲିଆ ଟିକେ ଦେଖାଯିବା ଆଳୁ, ପୋଟଳ ଟିକେ ଟିକେ ସିଝି ଆସିବ, ବା ତାପରେ ବାହାର ବାହାର କରିଦେଇକି ତାପରେ ସେଇ କଢେଇରେ ଆଉ ଟିକେ ତେଲ ପକେଇକି ତା ଦେହରେ ଆଉ ମସଲା ଏ ଯେଉଁ ଅଦା ରସୁଣ ପେଷ୍ଟ, ଆଉ ପିଆଜ ପକେଇ ଟିକିଏ ମସଲା ଟିକେ କଷିଦେବ। ଟିକେ ହେଇଆସ ଯେତେବେଳେ ଟ ଯଦି ଟମାଟୋ କାଟିକି ପକେଇବା ପକେଇବ ନହେଲେ ଟମାଟୋ ପେଷ୍ଟ ବି ପକେଇଦବ ହାଲକା ଅଳ୍ପ ଟମାଟ ପକବା ଗୋଟେ କି ଦିଟା। ମାନେ ପରିବାର ଯୋଉ ଭଳିଆ ଥିବ। ଆମ ବଡ ପରିବାର ଆମ ଟିକେ ଦି ତିନି ଟା ହଁ ଆଉ କେ ମସଲା ଏତେବେଳେ ଲେଖିବ ଖସି ଆସିବ ପୁରା ପୁରୀ ହେଇ ଆସିବ ହାଲକା ଟିକେ ପାଣି ଦେଇକି ଆଉ ଟିକେ କଷିଦବ। ବସେଇକି ଲୁଣ ପ
ହୁଁ ହୁଁ।
ସ୍ଵାଦ ଅନୁସାରେ ତମର ଯେତିକି ଲୁଣ ଦରକାର ହବ ପକେଇବ ବୁଝିଲ? ତାପରେ ହଳଦୀ ହଳଦୀ ପାଉଡର ପକେଇଦବ ହଳଦୀ ପାଉଡର ପକେଇ
ହଁ, ତାର ଗରମ ମସଲା ଟିକେ ଲାଷ୍ଟ ବେଳକୁ ରହିବ ଟିକେ କଲର ପାଇଁ ଯଦି କାଶ୍ମୀର ଲଙ୍କା ଖୁଣ୍ଡ ଟିକେ ପଡିବ ପଡିବ ଭଲ କଥା ଆଉ।
ହଁ, ଆମର ଏ ଯୋଉ ଯୋଉ ହାଗ୍ରାଉଣ୍ଡ ଅଛି ସିଏ ଆମର ଲଙ୍କାକୁ ଭାଜି ଦେଉ, ଭାଜି ଦେଇକି ତାକୁ ବାଟି ଦେଉ ଆଉ।
ନା ଅଧିକ ମସଲା ନା ଝଲଝଳିଆ କେମିତି କଣ ଖାଇବାକୁ ପସନ୍ଦ?
ନା ନା, ଟିକେ ମସଲା ମସଲା ହେଲେ ଭଲ କାରଣ ଡାଲି ଟା ହଉଛି ନା।
ହଁ, ଟିକେ କଷା ଟାଇପ ରହିଲେ ଭଲ ଲାଗିବ ଖାଇବା ପାଇଁ।
ହଁ।
ଆଉ କଣ? ତାପରେ ଲାଷ୍ଟରୁୁ ଗରମ ମସଲା ପକେଇକି
ତାପରେ ଉପର ଟିକେ ଧଣିଆ ପତ୍ର ମାରିଦେଇକି ହେଲା ଆଉ ରେଡି ପୁରା ଆଉ। ଆଉ ତମର ଆଜି କଣ ସେ ପ୍ଲାନିଂ କଣ ଅଛି ଆଉ?
ନା ଆମର କଣ ମୁଁ ଜାଣିନି ମୁଁ ଏଯା ଜାଣିନି ଆମର ଏ ଯା କଟାକଟି ବି ଷ୍ଟାର୍ଟ ହେଇନଥିବ।
ନା ଆମେ ଟିକେ ବେଣୁସୁ ଆମର ଟିକେ ସେ ଟିକେ ବେଣୁସ ଟିକେ ଖାଆନ୍ତି ତ। ଗୋଟେ ସକାଳ କିଏ କିମିତି କଣ ଖାଆନ୍ତି ଆଉ ମୋ ଲେକିନ ସବୁବେଳେ ସକାଳୁ ପଖାଳ ଏବେଇ ପଖାଳ ଖାଇବି
ପଖାଳ ଖାଇଲେ ଯାଇକି ଶାନ୍ତି ପଖାଳ ଆଳୁ ଟିକେ ପୋଡା ହେଇଥିବ ନହେଲେ ଟିକେ ତେଲରେ ଭଜା ହେଇଥିବ। ଥିବ ସିଝା ହେଇଥିବ ନହଲେ ନହେଲେ ବାଇଗଣ ଟିକେ ସିଝା ହେଇଥିବ ତେଲ ଟ ଟିକେ ମରା ହେଇଥିବ ତାୱା ଦିଆହେଇଛି ତାୱାରେ ପକେଇକି ବିଲାତିି ଗୋଟେ ପୋଟଳ ପୋଟଳ କନ୍ ଟିକେ ଭଜା ହେଇଥିଅ ଭେଣ୍ଡି ଟିକିଏ ଇଏ ହେଇଥିବ ତାକୁ ଦଳି ଦୁଳା କି ନହଲେ ଭଜା ଟିକେ ହେଇ ଉଛି ଆହାର ବଡ଼ି ଚୁରା ଟିକେ ଢାବା ନହେଲେ ହବ କେମିତି ପୁରା ଓଡିଆ ଟା
ହଁ ପୁରା କଞ୍ଚା ଓଡିଆ ଆଉ
ହଁ ସେ ହେଲା ଆଉ ଟିକେ ଶାଗ ଯଦି ବି କୋଉଠି ଯୋ ତ ଗରମ ଗରମ ଶାଗ ସିଏ ଆହୁରି ମଜା ଆସନ୍ତା।
ଏ ଭାଇ ଶାଗରୁ ମନେ ପଡ଼ିଲା ମୁଁ ଏଇ ଆମ ବାଡିରେ ଏଠି ମାଟି ପକେଇଛି ବୁଝିଲ ନା?
ହଁ।
ମାଟି ପକେଇକି ପୁରା ଲଗେଇ ଦେଇଛି ଶାଗ ଲଗେଇ ଦେଇଛି ବିଭିନ୍ନ ପ୍ରକାର ଚାରି ପ୍ରକାର ଶାଗ ନଗେଇ ଦେଇଛି।
ଯେ ସାଉ କ
ଆଁ କୋଶଳା କଳମ ନେଉଟିଆ
ଆ ଡେଲି ପାଣି ଚଢଉଥିବ ଦେଖିକି ଖରା ଦିନ ତ
ହଁ ପାଣି ଡେଲି କୋଡ଼ିଏ ବାଲ୍ଟି
ଡେଲି ସକାଳ ସନ୍ଧ୍ୟାଳେ ଟିକେ ପାଣି ନ ଢାଲେ ହବନି
ହଁ ବା କୋଉଠି ତିରିଶ ବାଲ୍ଟି ବା ଦେଲ୍ଲି ଧଳା ହଉଛି
ହଁ ବା ନ ଢାଲେ ହବନି ସକାଳ ସଞ୍ଜବେେଳେ ଟିକେ
ହୁଁ ଗଛ ଫୁଟି ଆଇଲାଣି ସବୁ
ଆଉ କଣ ହେଲା ଆଉ କିଛି ଦିନ ଗଲେ ଖାଇବ ପୁଣି ସେଇଠୁ
ହଁ ଆଉ ସାଇଟ ରେ ଲଗେଇ ଦେଇଛୁ ଇଏ କଣ କହିଲ ଯୋଉ ଭେଣ୍ଡି ଆଉ କାକୁଡି
ଆଉ କଣ ହେଲା ଆଉ ଏଇଠି ତ ହେଲା ଆଉ ବିଲାତି ଗଛ ଦିଟା ଲଗେଇ ଦେଇଥିଲେ ହେଇଥାନ୍ତା ଆଉ
ବିଲାତି ଗଛ ବା ଯୋଉ ମଞ୍ଜି ପାଇଁ ଯାଇଥିଲି କିନ୍ତୁ ବିଲାତିର ଭଲ ମଞ୍ଜି ଟା ପାଇଲିନି
ହୁଁ ଯାହା ହଉ ଏ ସେପଟେ କୋଉଠି ଲବଙ୍ଗ ଗଛ ମିଳୁଛି
ଲବଙ୍ଗ ଲବଙ୍ଗଠୀ ଟିକେ ଖୋଜିବାକୁ ପଡିବ ମୁଁ ଆଉ ପଚାରିନି ତାଙ୍କୁ ପଚାରନି ସେ କହିବେ
ହଁ ଟିକେ ଲବଙ୍ଗ ଗଛ ହେଲେ ଭଲ ହୁଅନ୍ତା
ହଁ ମଞ୍ଜି ଦୋକାନୀକୁ ପଚାରିଲେ ସେ କହିଦେବେ
ଲବଙ୍କ ଗଛ ଭାଇ ଟିକେ ବୁଝ ନା ବୁଝିଲେ ମତେ ଟିକେ କହିବ ମୁଁ ଆଣିକି ଲଗେଇମି
ହଁ ଲବଙ୍ଗ ଗୁଜୁରାତି ଲଗଉନା
ଗୁଗୁଛିଆ ଗଛ ସେଗୁଡା କଣ ଗୁଜୁରାତି ଗଛ ହ ସେ ଲଗେଇଲେ ସେ ଗୋଟେ ପ୍ରକାର ଭଲ ମୋର ଆଗକୁ ଯଦି ହବ କି କିଛି ନ କରିପାରିଲେ ଲବଙ୍ଗ ଚାଷଟେ କରିବା
ବାସ ବାସ ଡ୍ରାଇ ଫ୍ରୁଟ୍ସ
ହଁ ଲବଙ୍ଗ ଗୁଜୁରାତି ଚାଷ ଟେ ହେଲେ ସିଏ ଗୋଟେ ପ୍ରକାର ଲାଭ
ହଁ
ସେଥିପାଇଁ କିିକେ ଦେଖା ଦେଖି ଏବେଠୁ ବୁଝାବୁଝି କଲେ କୋଉ ଜଳବାୟୁ ରେ କେମିତି ପ ଲଗେଇଲେ କେତେ ପ୍ରକାରର କଣ ଜିନିଷ ଦେଲେ ଭଲ ବଢିବ କି ବଞ୍ଚିବ ନଲେ ଗଛ ମରିଯିବ ଲାଭ କଣ
ହଁ ତା ପୁଣି ବ କେ ମାନେ କୋଉ ଭଳିଆ ଢାଞ୍ଚା ଲଗାଯିବ ବତୁରତା ହବ କି ମାଟି କୋଉ ଭଳିଆ ହେବା ଦରକାର
ନା ମୁଁ ଯେତିକି ଜାଣିଛି ସେଟା ନଈ କୋଡିଆ ଜାଗାରେ ଟିକେ ପଟୁମାଟି ଟାଇପ ର ହେଇଥିଲେ ଭଲ ମାନେ ଭଲ ହବ ତାପରେ ବି ଆଂଶିକ ଖରା ପଡୁଥିବା ଦରକାରେ ବେଶୀ ଖରା ଦରକାର ନୁହଁ ବେଶୀ ଇଏ ଦରକାର ଆଂଶିକ ଖରା ଦରକାରେ
ହଁ
ଏମିତି ସବୁ ଅ ଛି ରହିଛି ଟିକେ ବୁଝାବୁଝି କଲେ ଗଛ ଟାଇପ ର ମଞ୍ଜିରୁ ଗଛ ଆଣିଲେ ସେ ଭଲ ହୁଅନ୍ତ
ମଞ୍ଜି ଟା ଆଣିଲେ ଗଛ ଉଠିଲେ ସେ ଭଲ
ହଁ ଦେଖିବା ମୁଁ ଏଠି ବୁଝିଦେବି ହେଲା ମୁଁ ଏଠି ପଚାରିକି ବୁଝିଦେବି କଣ
କଣ ଲଗା ହବ କେମିତି ତାକୁ ବ କୋଉ ଟାଇପ ର ଲଗେଇଲେ କେତେ ଜଳବାୟୁ କେତେ ଆଦ୍ରଟ କେତେ କଣ ସବୁ ଜାଣିଲେ ତାପରେ ଦୁପାରଟା କଲେ ଭଲ ହବ ନହେଲେ ବେକାର ଲାଭ କିଛି ନାହିଁ
ହଁ ପଇସା ଇନଭେଷ୍ଟ କରିଦେଇଥିବ ଦେଖିଲା ବେଳକୁ ଏପଟରେ ଦେଖିଲା ଆଉ କିଛି ହଉନଥିବ
ହଁବା ସେ ସବୁ ଆଡକୁ ଟିକେ ଦେଖିବାକୁ ପଡିବ କଣ କରିବା
ହଁ ଆଉ ମୁଁ ଏ ଯୋଉ କାଜୁ ଗଛ ବି ଆଣିକି ଲଗେଇଛି ଚାରିଟା ଗୋଟେରେ ଗୋଟେରେ ଗଜା ଫୁଟି ଯାଇଛି
ଆଉ ହେଲା ଆଉ ସେ ଗୋଟେ କାଜୁ ଗଛୁରୁ ମିନିମ ଆମର ଗୋଟେ କାଜୁ ଗଛ ଅଛି ତା ପ୍ରତିବର୍ଷ ସେଇ ଖରାଦିନ ଟାଇମ ରେ କାଜୁ ହବ ମାନେ ଅ କହିବାକୁ ଗଲେ ଗୋଟେ ଗଛରୁ ପ୍ରାୟ ନଅ ଦଶ କିଲୋ ଭଳିଆ କାଜୁ ମଞ୍ଜି ବାହାରିଯିବ କାଜୁ ମଞ୍ଜି ଟା ରହୁଛି ତାର କିଲୋ ଟା ରହୁଛି ଟୋଟାଲି ଇ-ଇ-ଇ ମାନେ ଯଦି ଛଡେଇକି ବିକିବ ତାହେଲେ ସେଇଟା ରହିବ ଆଠଶହ ନା ନଅଶହ କି ସାତଶହ ଆଠଶହ ଭଳିଆ ରହିବ। ଆଉ ଯଦି ସିମ୍ପୁଲ ସେମିତି ବିକିଦବ ତାହେଲେ ତିନ୍ ଦୁଇଶହ ତିନିଶହ ଭଳିଆ ତାର କିଲୋ ରହିବ। କାଜୁ ଫଳର ବି ରେଟ୍ ଅଛି, ମଞ୍ଜିର ବି ରେଟ୍ ଅଛି।
ହଁ ମୁଁ ସେଆ ଲଗେଇଛି ତାକୁ କଣ କହିଲ ଗୋଟେ ଯୋଉ ଉ ଅଟା ଜରି ଯୋଉ ଆସୁଛି ଏବେ ପାଞ୍ଚ କିଲା ଅଟା ଜରି।
ହଁ ହଁ।
ହଁ ସେ ଟିକେ ମୋଟା ହଉଛି ସେ ଜରି ତା ଦେହରେ ବାଲି-ଇ-ଇ ଦେଇକି ହେଲା। ଭଲ ସେଟିିକ ବତ୍ ହଁ ଭଲ ସେ ଟିକେ ବତ୍ରୁତା କରେଇକି ହେଲା ବତ୍ରୁତା କରେଇକି ତାକୁ ସାଇଜ୍ କରିକି ଲଗେଇଥିଲେ।
ଯାଉ କଣ ହେଲା ଆଉ। ଭାଇ କୋଉଠି ଗୋଟେ ଦେଖ ଗୁଜୁରାତି ଫୁଜୁରାତି ଦେଖ ଗଛ ଟିକେ ନହେଲେ ଲବଙ୍ଗ ଗଛ ଦେଖ୍ ଅ ମୁଁ ଟିକେ ସେମିତି ପାଣି ଫାଣି ଦେଇକି ଛୋଟ ଆକାରରେ ଗୋଟେ ଦିଟା ଗଛ ଫାଷ୍ଟ ଆଣିକି ଦେଖିବି କେତେ କଣ କଣ କେମିତି ତି ସେ ଗୋଟେ ଦିଟା ବଢିଲେ ତାକୁ ନେଇକି ଲଗେ ତାପରେ ଏ କରିବା ନା ଫାଷ୍ଟ୍ ଜିରୋ ରୁ ଷ୍ଟାର୍ଟିଂ।
ହଁ। ତାପରେ ମତେ ଟିକେ ସାହାଯ୍ୟ କରୁଛନ୍ତି। ମତେ ମ ମତେ ମୋ ଜେଜେ ଟିକେ ସାହାଯ୍ୟ କରନ୍ତି ଜେଜେ ଟିକେ ବହୁତ ଗଛ ଫଛ ଲଗାନ୍ତି ଇଏ କରନ୍ତି।
ହଁ ହଁ।
ଆ ଜେଜ ସାହାର୍ଯ୍ୟ କରଛନ୍ତି ଆ ହଁ।